ହଁ। ହ୍ୟାଲୋ।
ହ୍ୟାଲୋ।
ହଁ କ କନ୍ କରୁଚୁ? ହଁ ହାଲୋ।
ହ୍ୟାଲୋ।
କନ୍ କରୁଚୁ?
କନ ହ୍ୟାଲୋ। କରୁଚ କଣ?
ଏଇଟା ଅଛି ଆଉ ରୁମ୍ ରେ ଅଛି। ତମେ କଣ କରୁଚ? ତମେ କଣ କରୁଚ?
କଣ କରୁଚ?
ହଁ ଖାଇଲିଣି ତମେ? ହ୍ୟାଲୋ।
ଏଇ କୈଡରେ ଅଛି।
ଓହୋ ଆଉ ହଁ ରୁଟିି ଆଉ ସିମେଇ ରୁଟି ସିମେଇ।
ଓହୋ ହଷ୍ଟେଲ ରେ ରହୁଚ ନା ଘରେ ରହୁଚ?
ନାଇଁ
ହୁଁ କନ୍ କରୁଚ କଣ?
ତମେ ବ ନାଇଁ ଏମତି ଆଉ ବ ଏମତି ବସିଚୁ କିଛି ପଢାପଢି ହେଇନାହିଁ। ତମେ କୋଉଠି ଅଛ?
କୋଉ କ୍ଲାସରେ ପଢୁଚ କି?
ହାଲୋ।
କଣ?
ଓହୋ।
ହଁ।
ଆଛ କୋଉଠି?
କଲେଜରେ ଅଛି। ଏଗଯାମ୍ ଚାଲିଚି ଆମର।
ତମର ବି ଏଗଜାମ୍ ଚାଲିଚି।
ତମେ କଣ ପଡୁଚ କଣ ହଁ ତମେ କଣ ପଡୁଚ?
ପ୍ଲଅସ୍ତ୍ରୀ କରିଚି ପ୍ଲଅସ୍ତ୍ରୀ ପ୍ଲଅସ୍ତ୍ରୀ।
କୋଉ ଅନର୍ସରେ? ମୁଁ ବିଏସି ନର୍ସିଂ କ
ତୁମ ଭୟେସ୍ କଟୁଚି।
ଅ ହ
ଭୟେସ୍ କଟୁଚି।
ନା କ
ହ୍ୟାଲୋ। ତମ ଭୟସ୍ କଟି ଯାଉଚି।
ଶୁୁଭୁଚି କ ଏବେ ସବୁଛି ନା?
ହଁ ଅଭିକା ସୁବିଲା। ଏଜିକି। ହ୍ୟାଲୋ ହଁ ହଁ ଅବିକା ଶୁଭୁଚି।
ମୁଁ କହିକି।
ଆଉ ତମ ରୁମମେଟ ମାନେ କଣ କରୁଛନ୍ତି?
କିସ କରୁଛ?
ତମ ରୁମମେଟ ମାନେ ସବୁ କଣ କରୁଛନ୍ତି?
ଅନ୍ୟ ରୁମରେ
ହ୍ୟାଲୋ।
ଶୁଭା ହୋଉଛି ଯଉଶି କି?
କଣ? ଓହୋ।
ବସି ହ୍ୟାଲୋ।
ଆଛା।
ଶୁଭୁଛି। ମୁଁ କହିଲି କି ଆମ ରୁମରେ ବସିକି ପଢୁଛନ୍ତି ସବୁ।
ଶୁଭୁନେଇ କଣ କହୁଛ?
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହଁ ହ୍ୟାଲୋ, କୁଆଡେ ପଳେଇ
ହଁ କୁହ। ଏଇଠି ବାଥରୁମ୍ କୁ ଯାଇଥିଲି ଆଉ।
ଓହୋ, ଆଉ ତୋମେ କଣ ଖାଇଛ?
ଆଉ କଥା ଆଉ ସିମେଇ ଆଉ। ତୋମର ସେମ୍ ସେମ୍ ତ ଖାଇଛୁ।
ହଁ ତୋମର ଖାଲି ଆମ ତରକାରୀ ଟା ହେଇନଥିଲା। ତୁମ ତରକାରୀ ଟା ହେଇଛି ଆଉ। ହେଇଥିଲା ଯେ ତୋମେ ଖାଇନଥିଲୁ।
ହଁ, ହଁ। କାଇଁ ତରକାରୀ ଭଲ ଲାଗେନି?
ନା ତରକାରୀ ଏତେ ବି ଭଲ ଲାଗେନି। ରୁଟି ସହ ସିମେଇ ଟା ଟିକେ ଭଲ ଲାଗେ ସେଥିପାଇଁ କି ଆଉ ଖାଇଲୁ। ନା, ନା।
ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଅଛନ୍ତି ଭଲ ଆଉ। ମାମା ତାଙ୍କର ଯାଇଥିଲେ କୁଆଡେ ଅବିକା ଆସିଲେ। ତାପରେ ଭାଇନା ଏଠି ବସଚି।
ତୋମ ଘରେ କିଏ କିଏ ଅଛନ୍ତି? ତୋମ
କିଏ ବାବା, ମୁଁ, ମାମା, ଭାଇ ବାସ୍। ମାମା, ଭାଇ।
ହଁ।
ଭାଇ ବଡ ତୋମେ ସାନ?
ନାଇଁ ଭାଇ ବଡ। ଭାଇ ବଡ। ବଡ ହେଇ ସିଏ ବାହାରେ ବି ଜବ୍ କରିଛି। ସେ ବହୁତ ବଡ। ସେ ବାହାରେ ଜବ୍ କରିଚି। ୟୁ ଏସ୍ ରେ ଜବ୍ କରିଛି। ତ ଅବିକା ଆଉ ପ୍ରଥମ କରୁଣା ର-ରହିକି ତାର ୱାର୍କ ଫ୍ରମ୍ ହୋମ୍ କରୁଛି ଆଉ। ହ
ହଁ।
ଆଚ୍ଛା ସେ ଭଲ ଖାଇଆକୁ କଣ ମିଳେ?
ଶୁଭୁ ନାଇଁ କଣ କହୁଛ?
ପାଖରେ କିଛି ନାଇଁ, ଆଇ ଆଇ ଟି ଜାଣିଚ? ମୁଁ କହିଲି ଆମର ଏଇ ପା କିଛି ଦୋକାନ ବି ନାହିଁ।
ଓହୋ! ହଁ ଆଇ ଆଇ ଟି ଗୋଟେ କ
ତୋମର ଘର କୋଉଠି? ହଁ ଆଇ ଆଇ
ଆମ ଘର ଏପଟେ ଇଷ୍ଟ କଲେଜ୍ କଣ କହିଲ?
ହଁ ଜାଣିଛି ଘର ପା ଖରେ?
ହଁ ହଁ ହଁ ହଁ ହଁ ସେଇଠି ସେଇଠି। ମ୍ୟାମ୍ କଣ କହିଲ ଶୁଭିଲାନି?
କି ପାଠ ପଢୁଛ କି? ମୁଁ କହିଲି ତମେ ସେଇଠି ପାଠ ପଢୁଛ?
ନା ହଁ ହଁ ସେଇଠି ପଢୁଛି। ହଁ ହଁ ସେଇଠି ପଢୁଛି। ଆଉ ତୋ ରୁମ ମେଟ ମାନେ ସବୁ କଣ କରୁଛନ୍ତି?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
ଶୁବୁ ନେଇ କଣ କହୁଛ?
ମୁଁ କହିଲି ତମ ଘର ଲୋକ କହିଲେ ପାଠ ପଢିଆ ପାଇଁ ପ୍ଲସ ଥ୍ରୀ?
ହଁ ଭଲ ଘରେ କଇଲାରୁ ପଢିଲି ଆଉ। ।
ହଁ।
ତମର? ନିଜ ଇଛାରେ ଆସିଛ ନା?
ଆମର ଘର ନା ନା ନିଜ ଇ ।
ହଁ ତମର କଣ ଇଛା ଥିଲା କି? ଭୟସ କଟୁଚି। ହାଲୋ।
କଉନ ଏ ବେ ଶୁଭିଲା?
ନା ନା ଶୁଭୁନି।
ହଉ ଏବେ ଶୁଭିଲା?
ହଁ କୁଅ?
ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ଆଉ ତମର କହୁଥିଲ ବା ଏକ୍ଜାମ ଚାଲିଛି?
ହଁ ଏକ୍ଜାମ ଚାଲିଛି ବା ଅବିକା। ଆଉ?
କହୁଦ ଏକ୍ଜାମ।
ସୁଭିଲାନି।
ଆଁ?
ଶୁଭିଲାନି କଣ କହିଲ? ହଁ ହ୍ୟାଲୋ।
ହାଲୋ।
ହଁ କୁହ ଶୁଭିଲା ଏଥର କୁହ?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
ଶୁଭୁନି ଠିକ ସେ।
ଏକଜମ୍ ଚାଲିଛି ପରା କହୁଥିଲୁ ଏକ୍ଜଜମ ଚାଲିଛି? ଆରେ ମୁଁ କହିଲି ତମ ଏକଜାମ୍ ଚାଲଛି।
ଥାର୍ଡ଼ ସେମିଷ୍ଟର ପାଇଁ କିି ଏବେ ଏକ୍ଜାମ ଚାଲିଛି।
କୋଉ ସେମିଷ୍ଟାର କି?
ସେକେ ଥାଡେ ଥାଡେ। ଥାଡ଼ ଥାଡ଼ ଥାଡ଼େ। ଥାର୍ଡ଼ ସେମିଷ୍ଟାର ଚାଲିଛି। ଆଉ ତମ ରୁମମେଟ ମାନେ ସବୁ କଣ କରୁଛନ୍ତି? ହ୍ୟାଲୋ।
ପାଠ ।
ଖାଇବାକୁ ଯାଇନ କଣ ହଁ ହ୍ୟାଲୋ।
ଆମ ରୁମମେଟ ଟ ବୋଧେ ପାଠ ପଢୁଥିଲେ?
ଓ ହୋ ଏକ୍ସଜାମ ତମର କଣ ସରିଲା ନା ସରିନି ଏପଯ୍ୟନ୍ତ ଏକ୍ସଜାମ?
ନାଇଁ ନାଇଁ କାଲି ଆଉ ଗୋଟେ ପେପର ଅଛି ତ ଆମର ସରିଯିବ।
ଓହୋ ପ୍ରାକ୍ଟିକାଲ ପେପର ନା କୋଉ ପେପର?
କଣ କହିଲ? ହଁ ଏ ଆଦ ହଁ ଗୋଟେ ଲ ଆସ ପ୍ରିକା ଆମେ କିନିକାଲ ଯିବୁ ଦିଇ ମାସ।
ଦି ମାସ କେବେ ଏଇ ଜୁଲାଇରୁ? ଜୁଲାଇ ଆଉ ଅଗଷ୍ଟ ହ୍ୟାଲୋ। ହଁ ଦେହ ଭଲ ଅଛି। ତମେ ମାନେ କ୍ଲିନିକାଲ କେବେ ଯିବ ଜୁଲାଇ ଅଗଷ୍ଟ ରେ?
ଅଗଷ୍ଟ ଜି